ହାଲୋ।
ହାଲ ହାଲୋ।
କଣ କରୁଚ?
ହୁଁ। ଏଇ ବସିଛି ଛାତ ଉପରେ ପବନ ହଉଚି ବୁଲୁଚି, ଆମ ଆଡେ ପବନ ହଉଚି ତ ଜୋରରେ। ସେଥିଲାଗି ଆଉ ତମେ କଣ କରୁଚ?
ମୁଁ ଏଇ ଟିଉସନ କରୁଚି ଆଉ।
କେବେଠୁ ଗଲଣି?
ମୁଁ କେବେଠୁ କଲିଣି।
ଓ ତାହଲେ ତୁମର ଭଲ ଏକ୍ସପିରିଏନ୍ସ ହେଇଯିବଣୀ ଆଉ।
ହଁ ଚା ଘରେ ବସିକି କଣ କରିବା କଥା ଟିଉସନ ଯାଉଚି ଲୋ।
ହଁ ତମେ କେମିତି ଅଛ?
ମୁଁ ଭଲ ଅଛି, ତମେ କେମିତି ଅଛ?
ହଁ ମୁଁ ବି ଭଲ ଅଛି, ତମ ଘରେ ସବୁ କିଏ କିଏ ଅଛନ୍ତି?
ଭାଉଜ।
ହଁ ପବନ ଦଉଚି, ବର୍ଷ ତମ ଆଡେ ହେଇଚି ନା?
ଆମଆଡ଼େ ବର୍ଷା ହେଇନି ସେଇ ଉଠେଇଚି ଆଉ।
ଆମ ଆଡେ ବି ସେଇଆ ଗରମ କେମିତି?
ଗରମ କଥା ଆଉ କାହିଁ କହୁଚ। ଦିନ ମାନ ତ ଯୋଉ ଖରା ଟୋଟାଲି ବାହାରି ହଉନି।
ହଁ ରାତି ହେଲେ ବି ଗରମ କଉ କମୁଚି? ହଁ ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ବଡ ଫ୍ୟାମିଲି ସମସ୍ତେ ଅଛନ୍ତି। ତମେ କଣ ଖାଇଥିଲ? ଭଲ ଏକା ଏକା ବିରିୟାନୀ ଖାଇଦଉ ଚ ଆଉ।
ତମୁକୁ ଡାକିଥାନ୍ତି କି?
ଆଉ ନଡାକିକି ଏକା ଏକା ଖାଆନ୍ତିନି।
ହଁ ନେକ୍ଷ୍ଟ ଟାଇମ୍ ହେଲେ ତମକୁ ଡାକିବି ଆଉ।
ହଁ ସିଓର୍ ହଁ ନିଶ୍ଚୟ।
ହଉ ତମ ଦେହ ଭଲ ଅଛି ତ ନାଇଁ ହୋଟେଲ ରୁ ଆଣିଥିଲୁ ଆଉ।
ଆ ହଁ ଦେହଭଲ ଅଛି। ତମ ଦେହଭଲ ଅଛି?
ହୁଁ ଭଲ ଅଛି ଟିକେ ଟିକେ ଖରାପ ହେଇଯାଉଛି ମଝିରେ ମଝିରେ। ହଁ ଘରେ ସମସ୍ତେ ଭଲ ଅଛନ୍ତି। ତମ ଭାଇ ଏବେ କଣ କରୁଛନ୍ତି? ଉ ହୁଁ।
ମୋ ଭାଇ ଏବେ ପଢା ପଢି ଚାଲଛି ଆଉ।
ଆଉ ଆଣ୍ଟିଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି। ତମ ଘରେ ସମସ୍ତେ ଭଲ ଅଛନ୍ତି ତ?
ଭଲ ଅଛନ୍ତି।
ଆଉ ରଜରେ କଁ ପ୍ଲାନିଂ?
ରଜରେ କିଛ ପ୍ଲାନିଂ ତ ଏ ପର୍ଯ୍ୟନ୍ତ କିଛି ହେଇନି, ଦେଖାଯାଉ। କିଛି ଡ୍ରେସ ଫ୍ରେସ ଆଣିଆର ଅଛି ନୂଆ ଡିଜାଇନ ତ କିଛିବି ହଁ। ତମେ ରଜ ପାଇଁ ଡ୍ରେସ କର ସାଇଲଣି?
ନା, ମୁଁ ଆଣିନି ବି ସେଇଆ। ଦେଖେ ଗରମରେ ତ ସେଇ କ ସୂତା କପଡା ଖାଲି ଆଣିଲେ ହବ ନହେଲେ ଆଉ ଯୋଉ ଡ୍ରେସ ଆ ଆଣିବ ପିନ୍ଧି ହିଁ ହବନି। ସବୁ କଟନ ଡ୍ରେସ ହିଁ ଠିକ। ରଜ ସପିଙ୍ଗ ହେଇନି ମୁଁ ଅଲରେଡି ଦି ତିନଟା ଡ୍ରେସ ଆଣି ଚି। ଆଉ ଦେଖିଆ କଁ ହଉଚି ଆଉ। ନୂଆ ଦି ତିନଟା ଅଛି। ତିନି ଦିନ ପାଇଁ ତିନିଟା ଅଛି ତଥାପି ସେଗୁରା ମା ନେ ଏବେକା ହାଁ ଆଉ ଡିଜାଇନ ଦେଖିଆ କଁ ଆଣିଆ ପାଇଁ ଆଉ।
ହଁ ଏବେ ତ ସବୁଦିନ ନୂଆ ନୂଆ ଡିଜାଇନ ଟ୍ରେଣ୍ଡିଙ୍ଗ ରହି ଯାଇଚି ତମର ତ ତିନି ଦିନ ପାଇଁ ତିନିଟା ଡ୍ରେସ ପୁରା ତମର ଅଛି ଆଉ ଯା ଏକ୍ସଟ୍ରା କରିବ ଆଉ ନୁହଁ।
ହଁ କୋଉଠୁ କଣ ସପିଂ କରିବ?
କିଛି ପ୍ଲାନିଂ ହେଇନି ଦେଖାଯାଉ। ରଜ ତ ଅଛି ଆଉରି। ଲେହେଙ୍ଗା ତ ଯୋଉ ଗରମ ହଉଚି ଆଉ ରହିବି ତ।
ହଁ ଅଁ।
ଶାଢୀ ଆଉ ଲେହେଙ୍ଗା ସବୁ ନେଇ ଆସିବି ଆଉ।
ହଁ ରଜ ତମ ଗାଁରେ କେମିତି ହୁଏ?
ରଜ ଆମ ଗାଁରେ ସେମିତି କିଛି ବି ଏତେ ଖାସ ହୁଏନି।
ପ୍ରାୟ ପୁରୁଣା ପୁରୁଣା ଯୋଉରା ଗାଁ ମାନେ ଙ୍କରେ ବଢିଆ ହଉଚି ବହୁତ ମାନେ ଏରିଆରେ।
ହଁ ଭଲ ଭଲ ଡିଷ୍ଟ୍ରିକ ଅଛି ବି ସିଆଡେ ସବୁ ଭଲ ହଉଚି। ଆମ ଏପଟେ କାଇଁ?
ଅଁ ହଁ।
ତମ ସିଆଡେ?
ଆମ ସିଆଡେ ବି କିଛି ନାଇଁ ଖାଲି ଯା ଗୋଟେ ଜାଗ ଗା ଅଛି ସେଇଠି ଯାଇ ଦୋଳି ଲଗାଯାଏ ଆମେ ଯାଉ, ନହଲେ ଆଉ କୋଉଠି ନାହିଁ।
ଏ ଯୋଉ ଗରମ ହଉଚି ଯଦି ରଜ ତିନି ଦିନ ଯାକ ଖରା ପ୍ରବଳ।
କୁଆଡେ ବି ବୁଲିବାକୁ ଯାଇହବନି।
ଆଉ ତମ ଗାଁରେ କିଛି ଫଙ୍କସନ ହେରିକା ସବୁ ହୁଏ ନା?
ଆମ ଗାଁରେ ବହୁତ ଫଙ୍କସନ ହୁଏ, ଏବେ ଏଇ ଆ ପରେ ଆମର ସବୁଠୁ ବଡ ଫଙ୍କସନ ଅଛି କାର୍ତ୍ତିକ ପୂର୍ଣ୍ଣିମା।
ସେଇଥିରେ ସମସ୍ତେ ବନ୍ଧୁବାନ୍ଧବ ସମସ୍ତେ ଆସନ୍ତି। ହଁ ନିଶ୍ଚୟ ତମେ ଆସ କାର୍ତ୍ତିକ ପୂର୍ଣ୍ଣିମାରେ ଆମର ଯାତ୍ରା ହୁଏ। ଯାତ୍ରା ଦେଖିଆକୁ ତମକୁ ଯାତ୍ରା ଭଲ ଲାଗେ?
ମତେ ଯାତ୍ରା ବହୁତ ବଢିଆ ଲାଗେ ଦେଖିବାକୁ ମ ଯଦି କହିବ ପୁରା ସବୁ ରାତି ଦେଖିଦେବି।
ଯା ହଉ ଆମେ ତମ ପାଇଁ ଆଗେ ବୁକିଂ କରିବାକୁ ପଡିବ ଆଉ।
ହଁ ପୁରା ଫାଷ୍ଟ ସିଟ ପୁରା ବୁକିଂ କରିବ ଆଉ।
ହଁ ଆମେ ବି ଯାତ୍ରା ଭଲ ଲାଗେ ଆମ ଏଠି ଆଉ ହୁଏ ବୋଲି ଆମକୁ ବେଶୀ ଟିକେ ଭଲ ଲାଗେ ଆଉ ଆମର ଏଠି ବହୁତ ଗୁଡେ ପାର୍ଟି ସବୁ ଆସେ ତାପରେ ଭଲ ମଜାମସ୍ତି ବି ହୁଏ।
ହଁ ତାହେଲେ ତମେ ବି ଯାତ୍ରା ପ୍ରେମ ମୋ ଭଳିଆ ଆଉ।
ହଁ ତାପରେ କୁଞ୍ଜ ହେରିକା ହୁଏ। ଏଠି ଠାକୁ ଠାକୁରଙ୍କର ନହେଲେ ଆମ ଗାଁରେ ସବୁ ପର୍ବ ପାଳନ କରାଯାଉଛି। ଲକ୍ଷ୍ମୀ ପୂଜା ଦୁର୍ଗା ପୂଜା ସବୁ ପର୍ବପର୍ବାଣୀ ଚାଲିଛି।
ବି ସବୁ ହୁଏ।
ହଁ।
ହଁ ଆମର ଗଣେଶ ପୂଜା ସରସ୍ଵତୀ ପୂଜା ଲକ୍ଷ୍ମୀ ପୂଜା କାଳୀ ପୂଜା ଦୁର୍ଗା ପୂଜା ସବୁ ହୁଏ।
ସେୟା ଗାଁ ମାନଙ୍କରେ ପର୍ବପର୍ବାଣ ହଉଛି ମୁଖ୍ୟତଃ।
ହଁ ଆଉ ତମେ କଣ ଖାଇଥିଲ?
ମୁଁ ଖାଇଥିଲି ପଖାଳ ଭାତ ଭଜା ଆମ୍ବ ଖଟା ଏଇସବୁ ଆଉ।
ଯାଅ ଗରମ ଦିନ ପଖାଳ ପୁରା ଶାନ୍ତି ଖାଇବା। ହଁ ଆଉ ତମର ଆମ୍ବ ଗଛ ଅଛି ନା?
ଆମର ହଁ ଆମ୍ବ ଗଛ ଅଛି ତିନିଟା ଆମ୍ବ ଗଛ ଅଛି। ହଁ ଆମର ଆମ୍ବ ଆ ଯାଇଥିଲି ମୁଁ ଯୋଉଁ ମୁଁ କେଉଁଝର ଯାଇଥିଲି ଘଟଗାଁ ବାଟ ସାରା ଯୋଉ ଆମ୍ବ। ସେପଟେ ଲାଇନ ରେ ଆମ୍ବ ଗଛ ନୁହେଁ କି ରାସ୍ଥା ସାରା ଆମ୍ବ ଗଛ।
ସେପଟେ ସାଇଡ ରଜ ବି ବଢିଆ ହୁଏ।
ହଁ ରଜ ବି ଭଲ ଲାଗୁଛି ମାନେ ପ୍ରାୟତଃ ବହୁତ ମାନେ ସେପଟ ମାନେ ଏ ଜାଗା ନା ମାନେ ଭଲ ହୁଏ।
ହୁଁ ସେପଟେ ବଢିଆ ରହୁଛି। ରଜ ପୁରା ଫେମସ ସେଠି ପୁରା ଚାରି ପାଞ୍ଚ ଦିନ ହୁଏ ରଜ।
ରଜ।
ହଁ। ହଁ ପାରାଦୀପ ରେ ବିଶ୍ଵକର୍ମା ପୂଜା
ରଜରେ ମୁଁ ଥରେ ଯାଇଥିଲି ମୋ ଓଠ ଫାଟିଯାଇଥିଲା ସେଠି ମାନେ ଦୋଳି ରେ ବାଜି ଦେଇନି।
ଆରେ ଆରେ ତମେ ପୁରା ଦୁଷ୍ଟ ଥିଲ ବୋଧେ ଆଉ।
ନ ଦୌଡ଼ିକି ପଳେଇନି ଆଗରେ ଦୋଳି ଆଗରେ ପଶିଗଲି ବାଡେଇ ହେଇଗଲା। ନହେଲେ ଭଲ ହୁଏ ରଜ ଭଲ ହୁଏ।
ହଁ ଆଉ ରଜରେ ତମ ଘରେ ପୋଡ଼ ପିଠା ହୁଏ ନା?
ହଁ ଘରେ ହୁଏ ସବୁ ପିଠା ପଣା।
ତମେ ଶିଖିଛ ନା ପୋଡ଼ପିଠା?
କଣ କହିଲ?
ପିଠା ପିଠି କିଛି ଶିଖିଛନା?
ନା ମୁଁ ଖାଲି ଚକୁଳି ପିଠା ଶିଖିଛି।
ଆଉ ରୋଷେଇ ବାସ କିଛି ଶିକିଛ ନା?
ରୋଷେଇ ସବୁ ଶିଖିଛି ଏ ପିଠାପଣା ଏତେ ମାନେ ସେମିତି ହେଲ୍ପ କଲେ କରିବି ଆଉ ନହେଲେ ସେଟା ମାନେ ନି କରିବେ
ମୁଁ ମୁଁ ବି ସେୟା ରୋଷେଇବାସ ସବୁ ଶିଖି ଯାଇଛି। ଖାଲି ମୋର ରୁଟି ବେଲିବା ଟା ଗୋଲ ହୁଏନି ନ ହେଲେ ଆଉ ସବୁ ଠିକ ଠକ ପିଠା ପିଠି ଏତେ ପିଠା ପିଠି ଆସେନି। ଏପଟେଆଡୁ ଘରେ ସମସ୍ତେ କରନ୍ତି ମୁଁ କରେନି ଆଉ।
ଅଉ ଡାକିବ ଆମେ ଗୋଲ କରି ବେଲି ଦବୁ ଆଉ।
ହଁ ଆସିବ ମୁଁ ରୁଟି ସେକିବି ତମେ ବେଲିବ ଆଉ।
ହଁ।
ଆଉ ତମ ଘରେ କୁନି ଛୁଆ କିଏ ଅଛନ୍ତି ନା?
ହଁ ଆମ ଘରେ ଅଛନ୍ତି। ତାପରେ ଚଗଲା ହଉଚନ୍ତି ଯାହା ଘରକୁ ଉଠଉଚନ୍ତି ପକ୍ ପ୍ରେଗେଁଣ୍ଟ୍।
ତମେ ତ ଟିଉସନ କରୁଚ ତାଙ୍କୁ ପାଟି କରୁଥିବ।
ହଁ ଥାଉ ଉଁ ଉଁ ଯେ ମାନନ୍ତି ଗାଁ ରେ। ଗାଁରେ ପିଲା ଆଉ ମାନୁଥିବେ?
ହଁ ସେୟା ପା। ଆଉ ଏବେ କଣ ପଢା ପଢି ସରିଲା ନା କଁ?
ହଁ ପଢାପଢି ତ ଏଇ ଚାଲଚି ଯାହା ଓଜେଇ ତ ଦେଇଥିଲି ଦେଖାଯାଉ ଆସୁ।
ହଁ
ତାପରେ ଦେଖାଯାଉ କଣ ହବ ଆଉ।
ଉଁ ହୁଁ ଏମ ସି ଏ କରିବା ପ୍ଲାନିଂ ଅଛି ନା ଆଉ କିଛି?
ହଁ ଚାଲଚି ତ ଆଉ ଦେଖାଯାଉ ସିଚୁଏସନ ଦେଖିକି ଯାହା ହବ। ଆଉ ତମେ କଣ କରିବ?
ମୁଁ ବି ସେ କିଛି ଭାବିନି ପ୍ଲାନିଂ ଦେଖାଯାଉ କଣ ହଉଚି ଆଉ।
ହୁଁ।
ହଁ କୁଆଡେ ବୁଲିବାକୁ ଯାଇନ।
ନା ଆଉ କୁଆଡେ ଯାଇନି ଦେଖିବା ଚାଲ୍ ଯାଇଥିଲି ତ ହେଇ ଏବେ ଏଇ ଯାଇଥିଲି ବିରଜା ମନ୍ଦିର ହେଇ ଯାଇଥିଲି ତାପରେ ଉ ହୁଁ ଘଟ ଗାଁ ଯାଇଥିଲି। ତାପରେ ସେଦିନ ଛତିଆ ଯାଇଥିଲିମହାବିନାୟକ ଯାଇଥିଲି ହଁ ଯାଇଥିଲି ଏଇ ଆଠ ଦିନ ହବ ହଁ। ଗରମ ରେ ଯାଉଚି ତ ସନ୍ଧ୍ୟା ବେଳା ପଳଉଚୁ ବୁଲିକି ରାତି ଆଠ ନଅଟା ନଅଟାରେ ପଳାଇ ଆସୁ।
ହୁଁ।
ଗରମରେ ସନ୍ଧ୍ୟା ବେଳେ ଚାରଟା ବେଳେ ପଳେଇଲେ ବେଳକୁ ଏଇ ହତିଆ ଯାଇଥିଲୁ ଅଟରେ ପଳେଇଲୁ ତ ଛଅଟାରେ ପଳେଇଲୁ ଆସିଲୁ ରାତି ନଅଟାରେ ପଳେଆଇଲୁ।
ବଢିଆ ଗରମ ତ
ଗରମ ରାତିରେ ଠିକ ଆଉ ଦିନରେ ତ ସାହସ ହଉନି ନା ଏ ଯୋଉ ଗରମରେ ଯାଇଁକି ବୁଲିଆକ୍
ହଁ ଆମେ ବି ପୁରୀ ଯାଇଥିଲୁ। ସେଇ ସନ୍ଧ୍ୟା ବେଳେ ପୁରା ସାତଟାରେ ବାହାରିକି ଗଲୁ ରାତିରେ ବି ଯାଇଁ ପହଞ୍ଚିଲୁ ଏଗାରଟାରେ ଠାକୁର ଦର୍ଶନ କଲୁ।
ରାତିରେ ଠାକୁରଙ୍କ ପୁରୀ ମନ୍ଦିରରେ ପୁରା ଠାକୁରଙ୍କ ରାତି ସାରା ମାନେ ଦର୍ଶ
ହଁ ରାତି ସାରା ପୁରା ଦର୍ଶନ। କେବଳ ମୋ ମଝିରେ ମଝିରେ ଅଧଘଣ୍ଟେ ଘଣ୍ଟେ ପାଇଁ ପହଡ ପଡ଼ୁଚି ତାପରେ ପୁଣି ସରିଲା ଖୋଲୁଚି। ହଁ ଏଗାରଟା ଆମେ ଯାଇ ପହଞ୍ଚିଲୁ ଏଗାରଟାରେ ଏଗାରଟା ପର୍ଯ୍ୟନ୍ତ ମାନେ ଠିକ ଠାକ ସବୁ ପିଲା ଦର୍ଶନ ଚାଲିଥିଲା। ତାପରେ ବାରଟାରୁ ଅ ବନ୍ଦ ହେଲା। ଆମେ ସେ ଲାଇନରେ ଚାଲିଥିଲୁ ଦିନରେ ଗଲେ ଟିକେ ଅଧିକ ଭିଡ ଗରମ ହୁଏ। ରାତିରେ ରେ ଗଲେ ଟିକେ ଫାଙ୍କା ପାଇବ। କିନ୍ତୁ ଭିଡ। ହଉ ରାତିରେ ବାରଟାରେ ପୁଣି ପହଡ ପଡିଲା। ଖୋଲିଲା ଦିଟା ବାଜିଆକୁ କେତେ ମିନିଟ ଗୋଟେ ଥିଲା ଖୋଲଲା ଦିଟା ରୁ ଆମେ ସାଙ୍ଗ ସାଙ୍ଗ ରେ ଆମେ ବଢିଆ ଦର୍ଶନଦଲୁ ଫାା ଥିଲୁ ନା ତାପରେ ପୁଣି ଆମେ ବାହାରିଲୁ ତିନିଟାରୁ ପୁଣି ପହଡ ପଡ଼ିଗଲା। ପୁଣି ପାଞ୍ଚଟାରେ ଖୋଲିଥିବ। ଆଉ କୁଆଡେ ପୁରୀ ତା ଉପରେ ହଁ ବଢାକ୍ ସେ ପୁରା ଦର୍ଶନ ହେଇଗଲା।
ଆଉ କଣ ସମୁଦ୍ର ଆଡେ ଯାଇଥିବ ଆଉ?
ହଁ ତାପରେ ସମୁଦ୍ରକୂଳ ଆଡେ ବୁଲୁ ଗାଧେଇଲୁ ସେ ବଢିଆ ମଜା ମସ୍ତି ହେଲା ତାପରେ ଗୋଟେ ଜାଗାରେ ରାମ ଚଣ୍ଡୀ ଯାଇକି ସେଠି ଫିଷ୍ଟ ଫିଷ୍ଟ କଲୁ ଖାଇିପି କି ଆସିଲୁ ବାହାରିକି ଆଉ।
ଓଁ ତମେ ସମସ୍ତେ ଯାଇଚ ଘରେ।
ହୁଁ ଆମ ଘରେ ସବୁ ସମସ୍ତେ ଫ୍ୟାମିଲି ଯାଇଥିଲୁ।
ତାର ପାଗ ଯଦି ଭଲ ଥିବ ବୁଲିବୁ ୱଦର ଅନୁସାରେ ବଢିଆ। ଖରା ଗରମରେ ମାନେ ଦିନରେ ଭାରି ଇଏ।
ଦିନରେ ଭାରି ଟୋଟାଲି ବଦ ବାହାରିବାକୁ ତ ଇଚ୍ଛା ହଉନି ଏତେ ଗରମ ଆଉ।
ସେଆପା।
ଆଉ ତମ ଘରେ ଏସି ଲାଗିଛି ନା।
ହଁ ହଁ ସେ ବିନା ଏସିରେ ଆଉ ରହିହବନି।
ହଁ ଏଇଠି ଯୋଉ ଗରମ ହଉଛି ବିନା ଏସି। ଖାଇ ପିଇ ଖାଲି ଶୋଇବା ଟା ଟିକେ ହଁ।
ଟିକେ ଟ୍ୟଉସନ କରିସାରିକି ତାର ଟିକେ କାମ ଅଛି ତ।
ହଉ ହୋ ତମ କାମ କର ଆଉ ରଖୁଛି ଆଉ। ହଁ।
ହୁଁ।